ହୁଁ।
ନମସ୍କାର।
ନମସ୍କାରରେ।
କେମିତି ଅଛନ୍ତି?
ଭଲ।
ଆଉ ଆପଣଙ୍କର ସେପଟେ
ଭଲ ଭଲ ଅଛି ଭଲ ଅଛି ବର୍ଷା ତ ହଉଚି ଏଇନା ଆର ବର୍ଷା ହେଇଥିଲା ଦିନରେ ଛାଡି ଯାଇଥିଲା ଏଇ ଏଇ ଦଶ ମିନିଟ୍ ହେଲା ଫେଣି ହେଲାଣି।
ଓ ହୋ ଆପଣ କୋଉ ଜିଲ୍ଲାର କି ଘରଟା?
ଆମର ଭୁବନ।
ଆଉ ମାନେ ଢେଙ୍କାନାଳରୁ ନା ଢେଙ୍କାନାଳ ମୋର ବାଲେଶ୍ଵର ଆମ ଘର।
ଓହୋ ଯାଇନି କେବେ?
ହୁଁ ଆପଣ ଆସୁନାହାନ୍ତି ଆମର ଏପଟେ ମାନେ ପର୍ଯ୍ୟଟନ ସ୍ଥଳୀ ତ ବହୁତ କିଛି ଅଛି ବୁଲିବା ପାଇଁ ଆମର ପଞ୍ଚଲିଙ୍ଗେଶ୍ଵର ଅଛି। ମାନେ ବହୁତ ଯୋଉଗୁଡାକ ପ୍ରସିଦ୍ଧ ଜାଗା ସେଗୁଡାକ।
ଯିବାର ଅଛି ଆପଣଙ୍କ ନମ୍ବର ଟା ରଖିଛି ଦେଖିବାକୁ କୋଉଦିନ ଫୋନ କରିବି ଗଲେ ଆଉ। ଯିବାର ଅଛି ଏଇ ଭିତରେ। ଡ୍ୟୁଟି ହେଆଡେ ଅଛି ତ ଯିବାର ଅଛି।
ହୁଁ ପଞ୍ଚଲିଙ୍ଗେଶ୍ଵର ଅଛି ଆଉ ଆମର କ୍ଷୀରଚୋରା ଗୋପୀନାଥ ଅଛି। ଆଉ ଇମାମୀ ଜଗନ୍ନାଥ ମନ୍ଦିର ବଳରାମ ଗଡି ଲକ୍ଷ୍ମୀ ନାରାୟଣଙ୍କ ଯୋଉ ମନ୍ଦିର ପୁଣି ଚାନ୍ଦିପୁର ବେଳାଭୂମି ଚାନ୍ଦିପୁର କ୍ଷେପଣାସେ ଏତିକି ତ ବୁଲିବେ ବାଲେଶ୍ଵର ଆସିଲେ। ଆଉ ଗୋଟେ ଅଛି ଆମର ଚନ୍ଦନେଶ୍ଵର ଯୋଉ ଶିବ ମନ୍ଦିର। ଏତିକି ମାନେ ବହୁତ ହିଁ ମାନେ ପ୍ରସିଦ୍ଧ ଜାଗା। ଏଠି ଆସିଲେ ବୁଲିକି ଯିବେ।
ନାଇଁ କପିଳାସ ମୁଁ ଯାଇନି ଢେଙ୍କାନାଳ ଦିଥର ଯାଇଛି। କିନ୍ତୁ ମୁଁ ଆମର ଶଶୀ ଠାରଙ୍କଚନଙ୍କ ଦି ବୋଲି ଯାଇଛି ଦିଥର। ଯୋଉ ନଭେମ୍ବର ତିରିଶରେ ଥିଲା ଆପଣ ମାନଙ୍କୁ ସବୁ ଡକା ହେଇଥିବ କାହିଁକିନା ପୁରା ଢେଙ୍କାନାଳ ବାସିକି। କି ଆମେ ନିମନ୍ତ୍ରଣ କରିଥିଲୁ।
ଟାଇମ କାଇହିଁ କୁଆଡେ ଆଉ କାମ କୁମିରେ।
ଓହୋ ହଁ ହଁ ସେଇୟା ମାନେ କିନ୍ତୁ ଡକା ପୁରା ହେଇଥିଲା ଆମେ ସେଇ ସମୟରେ ଯାଇଥିଲୁ କିନ୍ତୁ ବୁଲିବାକୁ ଆଉ ସମୟନି ଗୋ ସେଦିନ ତ ରହିକି ପଳେଇ ଆସିଲୁ ରହିଲେ। ସିନା ଯାଇ ହବ ମୋର ସାଙ୍ଗମାନେ ବି ବହୁତ ଢେଙ୍କାନାଳ ରେ ଅଛନ୍ତି ଡାକନ୍ତି ସବୁବେଳେ।
ଓହ ମୁଁ ବି ସେଇ ଢେଙ୍କାନାଳରେ ମୁଁ ଗୁଡିଆ କାଟେଣୀ ରହୁଛି। ହାଲୋ ସେଇ ଢେଙ୍କାନାଳୁ ପନ୍ଦର କୋଡିଏ କିଲୋମିଟର।
ହୁଁ ହୁଁ ଆପଣତ ତୁ ବିଖ୍ୟାତ ବରାରେ ଆମେ ଖାଇଲୁ ବଢିଆ ଲାଗିଲା ସେଇଠି। ମୋତେ ଢେଙ୍କାନାଳ ବହୁତ ଭଲ ଲାଗେ ସେଠି ଲୋକମାନେ ବି ବହୁତ। ସରଳ ବହୁତ ଢ଼େଙ୍କାନାଳ ଲୋକ ନୁହଁ କି?
ହୁଁ ହୁଁ ଏମିତି ଇଏ ନୁୁହୁଁ ନାଇଁ ନାଇଁ ନାଇଁ ନାଇଁ ନାଇଁ। ବେଶୀ ହଉଛି କେନ୍ଦ୍ରାପଡା ଗୁଟେ।
ଜଗତସିଂହପୁର ଟିକେ ମାନେ।
କଟକ କେନ୍ଦ୍ରାପଡ଼ା ଜଗତସିଂହପୁର ଏଇରା ଅଛନ୍ତି କେତେ ଆଉ ଗୁଟେ ତମର ସେଇକରେ ଗୁଟେ ଅଛି ଏଇଟା କଣ ଆମର। ବାଲେଶ୍ଵର ଆଉ ଗୋଟେ ଅଛି ମଁ କଣ ମ ମନେ ପଡୁନି। ସେଇ ପାଖାପାଖି ଗୋଟେ ଗାଁ ଅଛି ମ। ହୁଁ ଉଁ କେଉଁଝର ଲାଇନି ସେ ବା ସେଇ ଯଉ ଜଷ୍ଟ ଅଛି ଗୋଟେ ତମର ସେମିତି ଇଏ ଗା। ଛନ୍ଦ କପଟ ଗାଁଟେ ଅଛି ଯାଇଥିଲି ଥରେ ଏବେ। ନାଇଁ ନାଇଁ ସିଏତମ ଯାଜପୁର ତ ଏଇଟା ଆମ ଘରଠୁ ଟୋଟାଲି ପଇଁଚାଳିଶ କିଲୋମିଟର।
ଓହୋ।
ତମର ତ ବାଲେଶ୍ଵର ଆହୁରି ବହୁତ। ର କୁଆଖିଆ କୁଆଖିଆ ହଁ।
ଓହୋ।
କ
ନାଉ ମାନେ ସେମାନେ ତାମାନେ କଥାରେ କିନ୍ତୁ କହୁ କିନ୍ତୁ ଏବେ କିନ୍ତୁ ସବୁ ପ୍ରକାର ଲୋକ ଲୋକ ସବୁଠି ମିଶିକି ରହୁଛନ୍ତି ବୁଝିଲେ
ଏପାଳି ଏପାଳି ବହୁତ ଇଏ ହେଇଗଲା ଆଗରୁ
ହଁ ଆଗରୁ ମାନେ ଥିଲେ ସବୁ ଯେ ଯାର ଯେମିତି କିନ୍ତୁ ଏବେ ସବୁ ମିଶାମିଶି ଲୋକ ତ ସବୁଆଡେ ରହୁଛନ୍ତି ଆଉ ପରିବେଶ ର ପ୍ରଭାବରେ ସମସ୍ତେ ଆଜିକାଲି ମାଇଣ୍ଡ ଟା ଖରାପ ହେଇଗଲାଣି। ଆଉ କେହି ଲୋକ କାହାର ଭଲ ଚାହୁଁନାହାନ୍ତି ଏଇ ଆମର ଗୋଟେ ଏବେ ଏବେ ଆମର କିଛି ଦିନ ତଳେ ଗୋଟେ ଘଟଣା ହେଇଛି ଭଦ୍ରକ ରାସ୍ତାରେ ଗୋଟେ ମାନେ ଦୁର୍ଘଟଣା ଘଟିଥିଲା ମାନେ ଗୋ ଟେ ପୁଅଟେ ତିରିଶ ବତିଶ ବର୍ଷ ବୟସ ହବ ଭୁବନେଶ୍ୱରରୁ ଫେରୁଛନ୍ତି ମାନେ ଯୋଉ ବୁଲେଟ ମଟର ବାଇକ୍ ଯୋଉ ଧର କି। ତାଙ୍କର ଗୋଟେ ଟ୍ରକ୍ ପିଟି ଦେଇଚି ରାତି ଏଗାରଟାରେ ସେ ଯୋଉ ପଡିଛନ୍ତି ମାନେ ପୁରା। ତାଙ୍କର ସେଇଠି ଜୀବନ ପଳେଇ ଯାଇଚି ସୁନା ହାର ପିନ୍ଧିଥିଲେ ମୁଦି ମାନେ ପର୍ସ ମାନେ ଜୋତା ସହ ଲୋକ କାଢିକି ନେଇ ପଳେଇଛନ୍ତି ମାନେ ଏତିକି ଆଜିକା ମାନେ ଡେଟରେ ଲୋକଙ୍କର ମାନବିକତାର ଅଭାବ ଭାବିଲେ ତାଙ୍କ ମା ଯୋଉ କାନ୍ଦୁ ଛନ୍ତି କି ମୋ ପୁଅର ମାନେ ଗୋଟେ ସନ୍ତକବି ରହିଲାନି କିଛି ସବୁ ଲୋକ ମାନେ ନେଇଗଲେ।
ଛନ୍ତି ଦୁନିଆ ଆମର ବି ଏଇଠି ପାଖାପାଖି ଗୋଟେ ଅଛି ଗାଁ ଏ ରାତି ଛେକୁଛନ୍ତି।
ହୁଁ।
ରାତି ବାରୁଟା ଏଗାରଟା ବେଳୁ ଛେକିବେ ଯଦି ଯିବେ ଏକୁଟିଆ ଛେକୁଛନ୍ତି ଦିଅ ନହେଲେ ନହେଲେ ଗାଡି ଗୁଡା କଣ ଗୁଟେ କିଛି ଜିନିଷ ପଇସା ପତ୍ର ନଦେଲେ ବାଡଉଛନ୍ତି ଆ ଆମ ଗାଁଠୁ ହଁ ଆମ ଗାଁଠୁ ତିନ ଚାରି କିଲୋ
ହୁଁ ଆଉ ଏବେ ଆପଣ କଣ କରୁଛନ୍ତି ପଢାପଢି ନା
ନାଇଁ ନାଇଁ ଅଛି ଗୋଟେ ଖଣିରେ ଅଛି। ସୁପରଭାଇଜର ଆମର ଯୋଉ ଆସୁନି ସବୁ ଚିପ୍ସ ମେଣ୍ଟାଲ
ହୁଁ ହୁଁ ହୁଁ।
ସେଇ ଖାଦାନ ରୂପରେ
ହଁ ଆପଣଙ୍କ ତ ସେପଟେ ଅନୁଗୁଳୁ ଢେ
ହଁ ହଁ ସେଇ ହଁ କୁଡିଆ ଟନ୍ ଅନୁଗୁଳୁ ହଁ ହ
ମୋର ସାଙ୍ଗ ମାନେ ଯୋଉ ଅଛନ୍ତି ସେମାନେ କହନ୍ତି ଆମ ଘରେ ଜେ ଜାଗା ଯଦି କମ୍ପାନୀ କି ଯାଇଛି ଆମକୁ ଚା କିରି ମିଳୁଛି। ଏମିତି ସବୁ ତାଙ୍କର ପଇସା ବି ଦେବେ ଚାକିରି ତା ସହିତ ଗୋଟିଏ। ଏପଟେ ନା ବଡି ଭଲ। ଆଉ ଆଉ କୋଉ କୋଉ ଜାଗା ଆପଣ ସବୁ ମାନେ କୋଉ ଜିଲ୍ଲାକୁ ଯାଇଛନ୍ତି ବୁଲିବାକୁ?
କପିଳାସ ଆଉ ତାରିଣୀ।
ପୁରୀ ତ ଏବେ ରଥଯାତ୍ରା ଅଛି ଯିବାର ଅଛି ଆପଣଙ୍କର?
ହଁ ଯିବାର ଅଛି ଦେଖିବା କହିହଉନି ସେମିତି ଶିଦ୍ଧ ଘରେ ଯାଇଥିଲେ ବ୍ରହ୍ମପୁର।
ହୁଁ।
ବ୍ରହ୍ମପୁର ଯାଇଥିଲି ମାସେ ଖଣ୍ଡେ ରହିଥିଲି।
ଆମର ବାଲେଶ୍ୱରରେ ଆମ ଗାଁ ଟା ଆକ୍ଚୁଆଲି ବାଲିଆ ପାଳ ପାଖରେ ବୁଝିଲେ ସେଠି ଆମର ଶିବରାତ୍ରି ରେ ଗୋଟେ ମେଳା ପଡେ ମାନେ ପନ୍ଦର ଦିନ ମେଳା ଟା ଯୋଉ ପଡିବ ମାନେ ଅଲଓଭର ଓଡିଶା ସବୁ ଜିଲ୍ଲାରୁ ଦୋକାନୀ ମାନେ ଆସିକି ସେଠି ଦୋକାନ ଦିଅନ୍ତି ମାନେ ବହୁତ ବଡ ମେଳା ପଡେ ଲୋକମାନେ ବହୁତ ଭିଡ ବି ହୁଏ। ତ ରାମଦୋଳି ଏଇ ସିଏ ସବୁ ଆସେ ତ ସେଇ ଶିବରାତ୍ରି ସମୟରେ ବି ଆପଣ ଆସିପାରିବେ ମଜା ଲାଗେ ବହୁତ।
ହଉ ଦେଖିବା ଗଲେ ଗଲେ ଫୋନ କରିବି ଆଉ।
ହଁ ହଁ ଆଉ ଏଇ ଯୋଉ ଆପଣ ରଜ ମୁଁ ତ ଏବେ ପଢାପଢି କରୁଛି।
ମାନେ ଏଇ ଯୋଉ ଗଭର୍ଣମେଣ୍ଟ ଚାକିରୀ ପାଇଁ ଟିକେ ପଢାପଢି କରୁଛି ଏବେ ତ ମାନେ ପାଇବା ବହୁତ କଷ୍ଟ
ଗଭର୍ଣ୍ଣମେଣ୍ଟ ଜାଗା ତ ପଇସା ନ ତ ଦଉନାହାନ୍ତି ଆଉ।
ହଁ। ଆଉ ଯୋଉ ପ୍ରାଇଭେଟରେ ଚାକିରୀ କଲେ ବି ମାନେ ପଇସା କମ ବହୁତ ଖଟେଇବେ। ନହେଲେ ନହେଲେ ଯାଇକି ଲାଷ୍ଟରେ ସେଇ ପ୍ରାଇଭେଟ୍ରରେ କରିବାକୁ ପଡ଼ିବ ଆଉ।
ହୁଁ ହୁଁ।
କମ ପଇସା ଦେଇ ବହୁତ ପରିଶ୍ରମ କରନ୍ତି ଦଶ ଘଣ୍ଟା ଆଠ ଘଣ୍ଟା ଡିଉଟି। ନଅ ଘଣ୍ଟା ପାଖାପାଖି। ଆପଣ ସେପଟେ କହୁଛ କଣ କହିଲେ ନାଇଁ ନାଇଁ କୁହନ୍ତୁ କୁହନ୍ତୁ କଣ କହିଲେ?
ମୁଁ କହିଲି ଏଥରେ ପକାଉ ନାହାନ୍ତି ଏବେ ତ ବାହାରୁଛି ସବୁ ଅଙ୍କନବାଡି ସବୁ ଗର୍ମେଣ୍ଟର ହୁଁ। ଆମର ନାଇଁ ଆମର ଏବେ ଜଣ ପକେଇଥିଲା ତାଙ୍କର ହେଲା ଏନୁଚାଣିଆ ବା କହୁନାହାନ୍ତି ମାନେ ବାହାରୁଛି କହୁନାହାନ୍ତି ଏରା ଦେଖିବେ ଯୋଉ ଆପଣଙ୍କ ଜନସେବା କେନ୍ଦ୍ର ଅଛି
ହୁଁ ହୁଁ ହୁଁ।
ସେଇଥିରେ ମାଇଲେ ସବୁ ଦେଖଉଛି।
ମାନେ ଅଙ୍ଗନବାଡିରେ ମାନେ ପଢେଇବା ପାଇଁ ନା। ହୁଁ ହୁଁ ହଁ ସେଇଥିରେ ବି ଭଲ ଦରମା ହେଲେ ଦେଲାଣି ସେଥିରେ ଦରମା ବଢି ଦେଇଛନ୍ତି ପଣିଆ ତ ପିଲାଙ୍କ ଖାଇବା ଯୋଉ ଆସ ସବୁ ନେଇକି ସେମାନେ ନେଇଯାଆନ୍ତି।
ହଁ ଯିଏ ହେଲ୍ପର ଅଛନ୍ତି ବି ତାଙ୍କର ବି ଦରମା ବଢେଇ ଦେଇଛି ହଜାର ନାଗା।
ହୁଁ ହୁଁ।
ଆଉ ଗୋଟେ ଏବେ ବାହାରିଥିଲି ପଞ୍ଚାୟତରେ ତମର କଲେଜରେ ରହିବା ପାଇଁ ପିଅନ ଏମିତି ତ ପାଉଛନ୍ତି ଚାଳିଶ ପଇଁଚାଳିଶ ହଜାରେ।
ଆଜିିକାଲି ବହୁତ ମାନେ ପଇସା ସମସ୍ ସ୍ତେ ମାନେ ପାଉଛ
ବହୁତ ବହୁତ ଏବେ ଦଉଚନ୍ତି ଏବେ ଦରମା ଗୁରା।
ହୁଁ ହୁଁ ହୁଁ। ଆଜକାଲି ମାନେ ଗର୍ମେଣ୍ଟରେ ଗୋଟେ ପିଅନ ଚାକିରି ବି ମାନେ ବହୁତ ଦରମା। ଆଉ ମେନ୍ ଫାଷ୍ଟ କଥା ହେଲା ଛୁଟି କି ଛୁଟି ବହୁତ ପାଇବ ଶାନ୍ତି ଚାକିରି। ଯିବାର ନାହିଁ ଚାକିରି।
ନା ଛୁ-ଛୁଟି ସେମିତି ଦଉଛନ୍ତି ତିନିଟା ନା ଚାରିଟା ଦ-ଦଉଛନ୍ତି ବା।
ହୁଁ ହୁଁ ଆଉ ପ୍ରାଇଭେଟ ହେଲେ ରବିବାର ଟା ଛୁଟି କିନ୍ତୁ ଗର୍ମେଣ୍ଟରେ ସବୁ ପର୍ବପର୍ବାଣୀରେ ଛୁ ଟି। ସବୁବେଳେ ଛୁ ସେଇଟା ଭଲ ଲାଗେ ଟିକେ ଆଉ। ଆଉ ସେପଟେ ଆପଣଙ୍କର ଯୋଉ ବର୍ଷ୍ ଆ ହଉଛି ମାନେ ବର୍ଷା ପାଣି କି ସଂରକ୍ଷଣ ପାଇଁ କିଛି ବ୍ୟବସ୍ଥା କରୁଛନ୍ତି ଆପଣଙ୍କ ଢେଙ୍କାନାଳ ପଟେ?
କାହିଁ ସଂ କଣ ସେମିତି କିଛି ନାହିଁ।
ଆମର ତ ଏପଟେ ଗାଁରେ ତା ମାନେ କଣ କରୁଛନ୍ତି କହିଲେ ଯୋଉ ବର୍ଷା ପାଣି କି ସଂରକ୍ଷଣ ପାଇଁ କି ଛାତ ଉପରେ ସବ୍ ପାଇପ୍ ଲଗେଇକି ତଳେ ମାଟି ତଳେ ବଡ ଟାଙ୍କି ବସେଇଛନ୍ତି।
ନାଇଁ ଆମର ସେମିତି ନାହିଁ। ଆମର ପାଇପି ନା ନା ଆମର ଛାତ ଉପୁରୁ ପାଇପି ପଡୁଛି କିନ୍ତୁ ତଳେ ସେମିତି କିଛି
ନା ଆମେ ସବୁ ସେଇ ପାଣିକୁ ମାନେ ମାଟି ତଳେ ଗୋଟେ ଭ ଟାଙ୍କିକୁ ପୁରା ମାନେ କନେକ୍ସନ କରିଦେଇଛୁ। ସେ ପାଣି ବର୍ଷା ପାଣି ଯେତିକି ଆମ ଛାତରେ ପଡିବ ସବୁ ସେଇ ଟାଙ୍କି ଭିତୁରୁକୁ ଯିବ। ତ ସେଇ ଟାଙ୍କି ପାଣି ଆମେ ପୁରା ଗରମ ଦିନରେ ମାନେ ଯୋଉ ଆମର ଯୋଉ ଉ ଗ୍ରୀଷ୍ମ ଦିନରେ ମାନେ ପାଣିର ଲେୟାରଟା ପୁରା ତଳୁକୁ ପଳାଏ ତ ଆମେ ସେଇ ବର୍ଷା ପାଣିଟା ପୁରା ବର୍ଷ୍ ମାନେ ଗରମ ଦିନରେ ପୁରା ହେଇଯାଏ ଆମର। ଆମ ଗାଁରେ ସମସ୍ତେ ସେମିତି କରିଦେଇଛୁ ଆମେ କଥାବାର୍ତ୍ତା ହେଇକି ଗାଁରେ ଆମର ଯୋଉ ମା-ମା-ମୁ ଖିଆ ଯିଏ ତାଙ୍କ ସହିତ ଆମେ ଗୋଟେ ମାନେ ବୈଠକ ବସେଇକି ଆମେ ଏଇଟା ପୁରା ଗାଁ ଯା କ-କରେଇଛୁ। ଆଉ ଗଛ ଲଗେଇବା ଆମେ କରିଛୁ କି ପ୍ରତ୍ୟେକ ମାସରେ ପ୍ର ତି ପରିବାର ଗୋ ଜଣେ ହିଁ ଗଛ ଲଗେଇବେ ଗୋଟେ ଗୋଟେ ଯାଇକି। ଏ ଯୋଉ ଗଛ ସବୁ ଏବେ କା ଟି ଦଉଛନ୍ତି ପରିବେଶ ପ୍ରଦୂଷଣ ବି ବହୁତ ହଉଛି ନା।
ହୁଁ ହୁଁ।
ସେଇଟା ବି ଗୋଟେ କରେଇଚୁ। ମାନେ ଆପଣ ମାନଙ୍କର ତ ସେଇଠି ଗଛ ବହୁତ ଥିବ ଢେଙ୍କାନାଳରେ ମୁଁ ଯାଇଛି ସେପଟେ ପାହାଡିଆ ଜାଗା। ଗଛ ପତ୍ର ବହୁତ ଅଛି କିନ୍ତୁ।
ନାଇଁ ତମର ସେକରେ ବୁଲିଆ ପାଇଁ ଭଲ ଜାଗା ଗୁରା ଅଛି ଯେ କାଇଁ କୋଉଠି ଯାଇ ହଉଛି। ମତେ କାଲି ଜଣେ ତ ପୁଅ ପିଲା ଜଣେ ତମର ସେଇଠୁ କଥା ହଉଥିଲୁ ମୋ ସହିତ ଆଜି ସଖାଳୁ ହଉ ସେ ବି ସେଇ ବାଲେଶ୍ୱରରୁ। ମୁଁ କହିଲି ଆସ କୋଉଦିନ ବୁଲି ବୁଲାକି ଯିବ ବୋଲି। ମୁଁ କହିଲି ଦେଖିବା କୋଉଦିନ ଗୋଟେ ଟାଇମ୍ ମିଳୁ ଯିବା ଆଉ।
ଆପଣ ଏଥିରେ କେତେ ଦିନ ହେଲାଣି ଅଛନ୍ତି କି? ଆମେ ଯୋଉ
ଠିକ୍ ହେଇଯିବ ଆଠ ଦିନ୍ ଖଣ୍ଡେ ହେଇଯିବ ଯେ ମୁଁ ଏଗୁରା କୁଆଡେ କଥା ହଉନଥିଲି। ଏଇ ଦି ତିନ୍ ଏଇ ଦି ଦିନି ହେଲା ତିନ୍ ଦିନ ହେଲା କତ୍ ମାନେ ପାଞ୍ଚ ଦିନ ପରେ ରେଜିଷ୍ଟର ହେଲା। ଏଇ ଦି ଦିନି ହେଲା ଟୋଟାଲି ପନ୍ ତିନି ଦିନିରୁ ପନ୍ଦର ଟା କଲରୁ ମୁଁ ଟୋଟାଲି ଏଇଟାକୁ ମୋର ହବ ଚାରିଟା। ମୁଁ ଆଉ କଥା ହେଇନି।
ମାନେ ଆଉ ଚାରିଟା ମାତ୍ର କଥା ହେଇଛନ୍ତି ଆପଣ?
ହଁ ହଁ।
ଆହୁରି ବାକିଥିବ ଆପଣଙ୍କର ଛବିଶ ଟା?
ଛବିଶଟା ବୋଲି ଏଇ ଉଁ ହିସାବ କରୁନାହାଁନ୍ତି। ନାଇଁ ଦିନକୁ ଦଉନି କି ପାଞ୍ଚଟା।
ହୁଁ ହୁଁ।
ପାଞ୍ଚଟାରୁ ମୁଁ ଟୋଟା ଉଁ ପନ୍ଦରଟାରୁ ମୁଁ ଟୋଟାଲି ହେଇଛି ଚାରିଟା କଥା। ମାନେ ସପ୍ତାହକୁ ତିରିଶଟା କଥା ହବା ଦରକାର।
ମା ଏଇଟା କେ ମା-ମାନେ କେବେ ଲାଷ୍ଟ ଶେଷ ଅଛି କି ସାରିବାକୁ କା ଏଇଟା?
ମରୁ
ହଁ।
ସପ୍ତାହକୁ ତ ସାରିବେ ତିରିଶ ଟା କଲ।
ଓ ନା ନା ଏଇ ଯୋଉ ଆପଣଙ୍କର ବାକି ଅଛି କେତେ ଦିନ ଭିତରେ ସାରିବାକୁ ପଡିବ?
ମୋର ସପ୍ତାହ ଭିତରେ ନହେଲେ ଦି ଦିନ ଭିତରେ ବି ସରିପାରିବ।
ହୁଁ ହୁଁ।
ତମେ ଯେତେ ଜଲଦି ସାରିପାରିବ ଆ ତମର ଯଦି ଗୋଟେ ସପ୍ ତାକୁ ଅଧିକ ବି କଲ୍ ହେଲା ଚଳିବ ସେ ସାଙ୍ଗେ ସାଙ୍ଗେ ରିପିଟ୍ କରିଦବ।
ଓ ଆପଣଙ୍କର ଇଏ କେ ମାନେ ଯୋଉ ପଇସା ପତ୍ର ଆସିଲା ନା ନାଇଁ।
ନାଇଁ ଆସିଲି ମୁଁ ୟୁଜ କରିନଥିଲୁ ତ ଆମ ଗାଁ ରେ ଆଇଚି ସମସ୍ତଙ୍କର୍। ଯୋଉ ସାଙ୍ଗୁଟାକୁ ମୁଁ କରିଥିଲି ତାର ବି ହେଇଚି।
ଓହୋ। ଆମର ମାନେ ମାନେ ଚାକିରୀ କରୁଛନ୍ତି ନା ତ ସମୟ ଏତେ ଦେଇପାରୁନ ଆଜି ରବିବାର ଟା ଛୁଟି ଥିବ ବୋଧେ।
ହଁ ସେ କଣ ମେନ୍ ହୋଉଚି ଆଡେ ସିଆଡେ ଗଲା ଟାଇମ ହୋଉନି। ଇଆଡେ ମାଲିକ କଲ କରିଦୋଉଚି ସିଆଡେ ଗାଡି ବାଲା କଲ କରିଦୋଉଚନ୍ତି ସେଇଥି ୟଜ କରିପାରୁ ଏଇ ଗାଁ ଆଇଲେ ଟିକେ କଥା ହେଇଯାଉଚି ନହେଲେ ନାଇ।
ଆ ଗାଁ ରେ ଆପଣଙ୍କର ସବୁ କିଏ କିଏ ଅଛନ୍ତି ଘରେ?
ମା ଅଛନ୍ତି ବାପା ଡେଟ କରିଦେଇଚନ୍ତି ଆଉ ଦି ଭଉଣୀ ବାହା ହେଇ ଯାଇଛନ୍ତି। ଆଉ ଗୋଟେ ଭାଇ ମନା କଲେ ବାହା ହେବିନି ଗୋଟେ ଭାଇ ବାହା ହେଇଚି ଯାଇ ଆଉ ମୁଁ ଅଛି ଲାଷ୍ଟରେ ସଭା ତଳ।
ଓହୋ ତାହେଲେ ଭାଉଜ ହରିକ ଅଛନ୍ତି ରୋଷେଇବାସ କରିଦୋଉଥିବେ?
ଭାଉଜ ଛନ୍ତି ତାଙ୍କର ହେଠି ବାପ ଘଟି ତାଙ୍କର ସେମିତି ଭାଇ ହ ନାହାନ୍ତି ତ ଆ ଜଣେ ବୁଢୀ ମା ସେ ଅଛନ୍ତି।
ଆଉ ଏଠି ରୋଷେଇ ବାସ ତାହେଲେ ଆପଣଙ୍କ ମା କରନ୍ତି?
ବୋଉ ଅଛନ୍ତି ବୋଉ।
ଓ ହୋ ଆପଣ ଚାଷ ଚାଷ ଜମିି ହରିକା କିଛି ନାହିଁ ଚାଷ
ଭାଗକୁ ଦେଇ ଦୋଉ ଅଛି କିନ୍ତୁ କରୁନି ଏ କଣ ଲାଭ ହବ କରିବ ଛଅ ମାସ କାଳ ଖଟି ଖଟି ଅଛି ଦି ତିନି ଏକର ଜମି ଅଛି ଯେ ସେରା କରୁନୁ।
ଆମେ କିନ୍ତୁ ଚାଷ ସେଇଥିପାଇଁ କରୁଚୁ କାହିଁକିନା ବାହାରର ପନିପରିବା ସବୁ ତ ମାନେ ସାର ଦିଆ ହୋଉଚି ନା। ତ ତାକୁ ଖାଇଲେ କିଛି ବି ତ ଦେହ ପାଇଁ ଭଲ ନାହିଁ ତ ଆମେ ସବୁ ଜୈବିକ ସାରରେ ଘରେ ଏଥର ତ ଆମର ପୋଟଳ ଲଗା ହୋଇଚି, ଶାଗ, କା
ଏ ସେରା ଆମର ଲଗା ହୋଉଚି।
ଛ ହୁଁ।
ଧାନ ଦୁନିରେ ଲଗାହୋଉନି ଆଉ ଧାନ ଭାଗ କୁ ଦେଇଦୋଉଚୁ କରୁଚନ୍ତି ଲୋକ ଗାଁରେ କିନ୍ତୁ ଆମର କରୁନୁ।
ହୁଁ ହୁଁ ହୁଁ ଆପଣ ସେପଟେ ମାନେ ମୁ ଢେଙ୍କାନାଳରେ ଜଣଙ୍କ ସହିତ କଥା ହୋଉଥିଲି କହିଲେ ଆମର ଦଶ ଏକର ଜାଗାରେ ମାନେ ତୁଳସୀ ଗଛ ଲଗାଇଚି। ଆଉ ତୁଳସୀ ଗଛ ପତ୍ର